ୱାନ, ଟୁ, ଥ୍ରୀ।
ହୁଁ ହାଲୋ।
ହଁ ଭଏସ କ୍ଲିୟର ଆସୁଚି।
ହୁଁ ହୁଁ।
ସୁଭ ସକାଳ।
ଆଃ।
ଆଉ ଭାଇ କଣ କରୁଛ? ବସିଥିଲି ଆଉ।
ବସିଥିନି ମୁଁ ଶୋଇଛି। ଉଁ ବର୍ଷା ବର୍ଷା ହଉଛି।
ହଁ ଏପଟେ ବି ହଉଛି।
ନାଇଁ ସାରା ଭାରତରେ ବର୍ଷା ହଉଛି ଆଜି।
ହୁଁ ହୁଁ ହୁଁ ଲଘୁଚାପ ହେଇଛି
ହୁଁ ନାଇଁ ମତେ ଲାଗୁଛି ତମେ ଶୋଇଛ ବୋଧେ
ନା ନା ଉଠିଲି ନା ଟିକେ ଥଣ୍ଡା ହେଇଛି ସେଥିପାଇଁ ଏମିତି ଶୁଭୁଚି।
ଓହୋ ଟୋନ୍ ଟା ଜଣା ପଡୁଛି ସେଇୟା। ଆଉ ଓ କଣ ଯୋଉ ଖାଅ ପିଅ କିଛି କଲେଣି?
ହୁଁ ହୁଁ ଖାଇଥିଲି ପିଠା ଆଉ।
ପିଠା ଖାଇଛନ୍ତି। କଉ ପିଠା?
ହୁଁ ଚକୁଳି ପିଠା। ଆ ଆପଣ।
ଉଁ ଉଁ। ଚକୁଳି ପିଠା ତା ଦେଖି। କଣ ଟେ ଦେଖିକି କଣ କରିକି ଖାଇବି ଆଉ ଶୋଇଚି ଏଇନା ଉଠିନି ବା।
ଓ ହୋ।
ବର୍ଷା ଫର୍ଷା ହେଲେ ଟିକେ ମଜା ଲାଗେ।
ହୁଁ ଶୋଇବା ପାଇଁ ଭଲ ଲାଗିବ।
କରିବାକୁ ପଡିବନି ଆରାମ ସେ ଘର ଭିତରେ।
ଇଏ।
ଆଉ ଘରେ ସବୁ କଣ କରୁଛନ୍ତି?
ଉଁ ଘରେ ଏ ଖାଇସାରି ବସିଛନ୍ତି ସବୁ।
ଉଁ ହୁଁ ଯାହା ହଉ ଭଲ। ଘରେ କିଏ କିଏ ଅଛନ୍ତି?
ଘରେ ବାପା, ମା। ଉଁ ଦାଦା, ଖୁଡି, ଜେଜେମା ଏମିତି ଆଉ।
ହୁଁ ହୁଁ ଯାହା ହଉ ବଡ ଫ୍ୟାମିଲି ଆଉ।
ଆଜ୍ଞା।
ଆଉ ଉଁ ନା ଆମ ଘରେ ବର୍ତ୍ତମାନ ପାଇଁ ଆମେ ତିନି ଜଣ।
ଓହୋ।
ପାଞ୍ଚ ଜଣ ଥିଲେ ଆଉ ତିନି ଜଣ ଅଛନ୍ତି ତାହେଲେ ଆଉ ଦି ଜଣ କୁଆଡେ ଗଲେ କହିଲ?
ଉଁ ଦିଜଣ ହୁଁ ୟେ ହେଇଛି ବାହାର କୋ ବାହାରେ ତ ନଥିବେ।
ନାଇଁ ମୁଁ ହିଂଟ୍ସ ଗୋଟେ ଦଉଛି ମୁଁ ହିଂଟ୍ସ ଗୋଟେ ଦୋଉଛି। ନାଇଁ ଜେଜେମା ବି ନାଇଁ ମୁଁ ହିଂଟ୍ସ ଗୋଟେ ଦଉଛି ଦି ଜଣ ଭଉଣୀ ଥିଲେ।
ଓ ବାହା ହେଇଯାଇଥିବେ ଆଉ।
ଆ ଠିକ ଅଛି ଠିକ୍ କଥା କହିଛନ୍ତି।
ଆ ଆପଣ କଣ ପଢାପଢି କରୁଛନ୍ତି?
ମୁଁ ଏ ଆଇ ଟି ଆଇ କରିକି ଆଉ ତାପରେ ପଢିଲିନି ଆଉ।
ଓହୋ। ଏବେ କଣ କରିବେ?
ନାଇଁ କରିବି କଣ ମୁଁ ଚାରି ପାଞ୍ଚଟା ଜବ୍ କରିକି ବି ଛାଡି ସାରିଲିଣି ୟା ଭିତରେ ପାଞ୍ଚ ବର୍ଷ ଭିତରେ।
ଓହ।
ହଁ ତ ଏବେ ଟିକେ ଅଲଗା କଣ ଟିକେ କରିବାକୁ ଇଚ୍ଛା। ମୋର ସବୁବେଳେ କଣ କହିଲ ନୂଆ ନୂଆ ନୂଆ ନୂଆ ଜିନଷ। ଟ୍ରାଏ କରିବାକୁ ମତେ ସବୁବେଳେ ଭଲଲାଗେ।
ଉହୁଁ।
ହୁଁ ଏ କାମ ଗଲା ଏ କାମରେ ଟିକେ ଶିଖିଗଲା ପରେ ମାହିର ହେଇଗଲା ପରେ ସେ କାମ କର। ସେ କାମ ପରେ ସେ କାମ ଟିକେ କର। ହଁ ମୁଁ କହିବା କଥାଯେ ନା ସବୁ ପ୍ରକାର କାମ ଶିଖିଥାଅ ଦୁନିଆରେ ସବୁ ଲୋକ ତମକୁ ପଚାରନ୍ତୁ ସମସ୍ତେ ଡାକନ୍ତୁ ତମକୁ।
ହୁଁ।
ଆଉ ସେଟା ବି ହଉଛି ଠିକ ମୋ ହିସାବରେ ଏଟା ଖୁସି ଆଉ।
ହଁ କାମ ଶିଖିଥିଲେ ସବୁ କହିବେ ଆଉ।
ହୁଁ। ମୁଁ ପଇସା ବି ଲୋକଙ୍କ ପାଖରୁ ନିଏନା ସମାଜ ସେବା ଟାଇପରେ।
ହୁଁ।
ସମାଜ ସେବା ଯୋଉ କହନ୍ତିନି ହୁଁ କରିଦିଏ। ଭଲ ଲାଗେ ଗୋଟେ ଖୁସି ମିଳେ ଗୋଟେ ଆଉ।
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନାହାଁନ୍ତି?
ନାଇଁ ବର୍ଷା ହଉଛି ଆଉ କୁଆଡେ ଯାଇନି। କିନ୍ତୁ ବର୍ଷା ହୋଉଛି କୁଆଡେ ଯବି ଆଉ। ହଁ ପୂର୍ବରୁ ଏଇ ରଜରେ ଟିକେ ବୁଲାବୁଲି ହେଇତ
ରଜରେ ଏଠି ମୁଁ ନିଜେ ଅର୍ଗାନାଇଜ କରେ ପ୍ରୋଗ୍ରାମ। ବଡ ଆକାରର ଦୋଳି ଫୋଳି ଲଗାଏ ଆଠ ଦଶଟା ହୁଁ।
ହୁଁ।
ତାପରେ କୁଆଡୁ କୁଆଡୁ ସବୁ ଛୁଆ ଆସନ୍ତି।
ହଁ।
ଏଇଠି ସବୁ ଟିକେ ଗୋଟେ ମେଳା ଟାଇପର ମୁ ଏଠି କରେ ହୁଁ। ସବୁ ବିଭିନ୍ନ ପ୍ରକାର ବିଭିନ୍ନ ଗାଁ ର ସବୁ ଛୁଆ ଆସନ୍ତି ଖେଳନ୍ତି। ତାଙ୍କ ତାଙ୍କ ଭିତରେ କମ୍ପିଟିସନ କରାଏ ହୁ।
ଏଇଠି ଟିକେ ତୁମେ ବୁଲାବୁଲି ଆଖପାଖ ମନ୍ଦିର ପନ୍ଦିର ଏଇ ସବୁ ଭଲ ଭଲ ଜାଗା ସବୁ। ଆଉ ତମେ କଣ ପଢାପଢି କରୁଛ ନା କଣ?
ହଁ ପଢାପଢି କରୁଥିଲେି ଆଉ ସରିବ ବର୍ଷ ଆଉ।
କୋଉ ଇୟର?
ଆଚ୍ଛା। କଣ ପଢ କଣଟା ମାନେ କଣ ପ୍ଲସ ଥ୍ରୀ? ବିଟେକ ହୁ। ଆଉ କଣ ଖବର କୁହନ୍ତୁ ଲାଇଫରେ ଏମ କଣ?
କଣ କହିଲେ?
ଲାଇଫରେ ଏମ୍ କଣ ଅଛି?
ଏ ଗୋଟେ ବଡ କ୍ରିଏଟର୍ ହବା ପାଇଁ ଇଚ୍ଛା ଅଛି ଦେଖାଯାଉ।
କ୍ରିଏଟର?
ହୁଁ।
କୋଉ ଟାଇପର।
ମୋର ଗୋଟେ ପେଜ ବି ଅଛି ନା ସେଟ ଭଡିଓଡି ପୋଷ୍ଟ ବି କରେ। ଓହୋ ହଉ।
ଆଚ୍ଛା ମତେ ଟିକେ ମତେ ବ୍ଲଗ୍ ଫ୍ଲଗୀଙ୍ଗଟେ ଦେଖିବାକୁ ଭଲ ଲାଗେ ମତେ ବ
ମୁଁ ବ୍ଲଗିଙ୍ଗ କରେନି ମାନେ ଖାଲି ଯେମତି ଇନଷ୍ଟ ରିଲ ଆସେ ସେମିତି କରେ ଆଉ। ଡେଲି ବ୍ଲଗ ନୁହଁ ବାସ ସେମିତି ଆଉ।
ଉଁ ଇଷ୍ଟା ତ ବେଡ୍ ଲଗ୍ ମୋର ନାହିଁ।
ହୁଁ ହୁଁ। ଏ ନାଇଁ ନାଇ ଇଷ୍ଟା ଫେସବୁକ ଖାଲି। ୟୁଟ୍ୟୁବ ବହୁତ୍ ଟାଇମ୍ ଦେବାକୁ ପଡିବ ସେଥି ପାଇ ଆଉ।
ଫେସବୁକ୍ ବି ନାହିଁ ବେଡ୍ ଲକ। ଆଉ ଗେମ୍ ଫେମ୍?
ହୁଁ ଗେମ୍ ଖେଳେ ମଝିରେ ମଝିରେ ବହୁତ ଖେଳୁଥିଲି ଛାଡି ଦେଇଛି ଏବେ ଆଉ।
କଉଟା ଖେଳୁ ଥିଲେ କଉ ଗେମ ଖେଳନ୍ତି?
ଏ ଫ୍ରିଫାୟାର।
ସବୁ ତ ସେଇଆ ଆଉ। ହଁ ଏ ଏବେ ଯୋଉ କାର୍ଟୁନ ଟାଇପର କରିଦେଇଛି ଭା ଅବାଗିଆ ଲାଗୁଛି ସେଇଗୁରା ଆଉ ଖେଳିବାକୁ ଭଲ ଲାଗୁନି।
ତାପରେ ପୁଣି ଯାହା ସବୁ କରିଛି ଗେମରେ ସବୁ ବେକାର ହେଇଯାଇଛି।
ହଁ ତମେ କହନି କହେ କାର୍ଟୁନ ବାଗିଆ କରିଦଉଛି। ଦୁଇ ଚାର ଦଶ ଏଗାର ମସିହାରେ ଗେମ ଆଉ ଏଇନା
ହଁ
ବେକାର ମାନେ ଆମର ଆଇଡିରେ ପଇସା ଖର୍ଚ୍ଚ କରିକି ବେକାର ତମେ ଆଇଡିରେ ପଇସା ଖର୍ଚ୍ଚ କର।
ହୁଁ।
ହଁ ସେଇ ଜିନିଷଟା ନହେଲେ କେମିତି ପ୍ରୁ କେମିତି ଜଣା ପଡିବ?
ହଁ ନହେଲେ କହିବେ ନୁପୁଡା ଆସିଲା।
ନୁବୁଡା କହିବେ ଠିକ। ଆଉ ଜିଏଫ୍ କେଇଟା?
କଁ କହିଲେ?
ଜି ଏଫ୍
ନାଇଁ ନାଇଁ ସେଗୁରା।
ଝିଅ ମିତ୍ର।
ନାଇଁ ନାଁ।
ହଁ ଆଜିକା ଟାଇମ ରେ ଚାରି ପାଞ୍ଚ ଟା ଲେଖାଏଁ ପୁଅ ମାନେ ଧରିକି ବୁଲୁଚନ୍ତି। ଛିଲ୍ ମାନେ ବି ଦ ଆଠ ଦଶଟା ଧରିକି ବୁଲଛନ୍ତି।
ନା ସେଗୁରା ସବୁ ଇଚ୍ଛା ନାଇଁ।
ଉୁଁ ହୁଁ ତାହେଲେ ଘରେ ଯୋଉଠି ଠିକ୍ କରିବେ ସେଇଠି ମ୍ୟାରେଜ କରିବେ ଆଉ ଆରେଞ୍ଜ ମ୍ୟାରେଜ୍। ହୁଁ ହୁଁ ସେଥିରେ ଗୋଟେ ଅଲଗା ପ୍ରକାର ଖୁସି।
ହଁ।
ଆଉ ସାଙ୍ଗମାନେ?
ହୁଁ ସାଙ୍ଗମାନେ ଏବେ ଛୁଟି ତ ଅଛି ସବୁ ଘରେ ଅଛନ୍ତି।
ସାଙ୍ଗ କେଜଣ ଅଛନ୍ତି?
ହୁଁ ସାଙ୍ଗ ସେଇ କ୍ଲୋଜରେ ସାତ ଜଣ ପାଖାପାଖି ଅଛୁ ଆଉ।
ହୁଁ ପୁରା ଜିଗ୍ରି ୟାରା?
ହୁଁ।
କିଛି ଗୋଟେ ହେଇଗଲେ କିଛି ଗୋଟେ ହେଇଗଲେ ଆସିକି ସାଙ୍ଗେ ସାଙ୍ଗେ ଘରେ ହାଜର୍ ତମ ପାଖରେ?
ହୁଁ ନାଇ ଘରକୁ ଆସିବେନି ହଁ ଘରକୁ ତ ସେମିତି ଇଁ
ସେ ସେମିତି ଗୋଟେ ଦିଟା ହିଁ ଥାନ୍ତି ଗୋଟା ଗୋଟା ଗ୍ରୁପ ରେ ଗୋଟେ ଦି ଜଣ ହିଁ ଥାନ୍ତି ବେଶୀ ନଥାନ୍ତି।
ହୁଁ। କାହାର କିଛି ହେଲେ ସାଙ୍ଗେ ସାଙ୍ଗେ ଆସନ୍ତି ଆଉ।
ହୁଁ ନାଇ ମୋର ସାଙ୍ଗସାଥି ସବୁ ଛାଡି ସାଇଲିଣି।
ଓ ହୋ।
ମୁଁ ଏଇନା ସୋଲ ଲେଖି
ଓ ଏଁ
ମତେ ଭଲ ଲାଗୁଚି ସୋଲୋ ରହିବାକୁ।
ହଁ ସତେ ମାନେ ବଟ ଏକା ଟା ବଢିଆ ବିନ୍ଦାସ। ବେସି ଟେନ୍ସନ ନାହିଁ ବେସ ଷ୍ଟ୍ରେସ ନାହିଁ। ହୁଁ। ସେ ହେଇଥିଲା ମଝିରେ
ଆମେ ଦଶ ଜଣ ଥିଲୁ ବହୁତ ଭଲ ଫ୍ରେଣ୍ଡ ଥିଲୁ ହଁ ଦଶ ଜଣ। ଧୀରେ ଧୀରେ ଧୀରେ ସମସ୍ତେ ଗୋଟେ ଲେଖା କଣ ତାଙ୍କ ଜି ଏଫ୍ ବନେଇକିରି?
ନାଇଁ।
ସମସ୍ତେ ସମସ୍ତଙ୍କୁ ଗୋଟେ ଥରକେ ଭୁଲି ଗଲେ ଭୁଲି ଭୁଲି ଗଲେ ଗଲେ ଏଇନା ନିଜ ନିଜ ବାଟରେ ସମସ୍ତେ ଆଉ।
ଟାଇମ୍ ଅନୁସାରେ କଲେଜ ଫଲେଜ ଯାଇଁନି ସବୁ ଛୁଆ ନିଜଆଡୁ ହିଁ ସାଇାଡ୍ ହେଇଯାନ୍ତି।
ହୁଁ କଲେଜ ଗଲେ ବି ଆମର ମାନେ ଇଏ ଫ୍ରେଣ୍ଡ ନଥାନ୍ତା କି?
ହଁ ରହିବ ଆମର ବି
ଧର ମୁଁ ତମେ ମୋର ସାଙ୍ଗ ମୁଁ ତମ ସାଙ୍ଗ ତାପରେ ତମ ସାଙ୍ଗ ତାପରେ ସେ ତା ସାଙ୍ଗ ଏମିତି ଆସିକି ଗୋଟା ଗ୍ରୁପ ଆମେ ହେଇଯାଉୁ ଆଉ ଦଶ ବାର ଜଣ
ହଉ ଆଉ
ଆଉ ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ
ରଖୁଛି ଆଉ
ହଉ